ସାଙ୍ଗ ସାଙ୍ଗ କେମିତି କଣ ଅଛୁ ସାଙ୍ଗ।
ସାଙ୍ଗ ବହୁତ ଭଲରେ ଅଛି ଆଉ ତ ତୁ କେମିତି ଅଛୁ ସାଙ୍ଗ।
ହଁ ଆମର ଏ ପରିସ୍ଥିତି ଏବେ ବହୁତ ଜଟିଳ ଚାଲିଛି ଭଲ ମନ୍ଦ ଦୁଃଖ ସୁଖ ଜାରି ରହିଛି। ଆଉ ସାଙ୍ଗ କଣ ଖବର କହ।
ସାଙ୍ଗ ସେମିତି ଖବର ଦୁଃଖ ସୁଖ ମଧ୍ୟ ମୋରିବି ଲାଗି ରହିଛି। ଯେତିକି ଦୁଃଖ ସେତିକି ସୁଖ ମଧ୍ୟ
ଆଉ ସାଙ୍ଗ ଖାଇଥିଲୁ କଣ?
ମୁଁ ତ ଆଜି ପ୍ରାୟତଃ ରାତିରେ ଭାତ ଏବଂ ଡାଲି ଏବଂ ଅଣ୍ଡା ଭୁଜିଆ ବି ମଧ୍ୟ ହୋଇଥିଲା। ଆଉ ଅଣ୍ଡା ତରକାରୀ ବି ମଧ୍ୟ ହେଇଥିଲା ଆଉ ହଁ ତୁ ସାଙ୍ଗ କଣ କଣ ସବୁ ଆଜି ଖାଇଛୁ ରାତିରେ
ତାଙ୍କ ମୁଁ ଆଜି ରୁଟି ଆଉ ଭେଣ୍ଡି ଆଳୁ ଭଜା। ତା ସହିତ କ୍ଷୀର ପିଇଥିଲି ଆଉ ଆଉ ସାଙ୍ଗ ତୁମେ ଯୋଉ ତମକୁ ଏଇ ଯୋଉ ଖାଦ୍ୟ ଭିତରେ ମାଆଙ୍କ ହାତ ତିଆରି ଖାଦ୍ୟ କୋଉଟା ସବୁଠାରୁ ଭଲ ଲାଗେ। ନା ବାହାରେ ତିଆରି ହଉଥିବା ଖାଦ୍ୟ ତା ଭିତରୁ କୋଉଟା ଭଲ ଲାଗେ ବେଶୀ ଖାଇବାକୁ ଆଉ କୋଉଟା ସବୁଠାରୁ ବହୁତ ମାନେ ମାନେ ଯୋଉଟା କି ତୁମର ବହୁତ ପସନ୍ଦିୟ। ଖାଦ୍ୟ ସେଟା କଣ ମାନେ କୋଉଟା ଟିକେ କହିବ ସାଙ୍ଗ।
ମୋର ତ ପ୍ରାୟ ବହୁତ ପସନ୍ଦିତା ଖାଦ୍ୟ ହେଉଛି ଚିକେନ। ଆଉ ମତେ ତ ବାହାର ଖାଦ୍ୟ ଏତେ ଭଲ ଲାଗେନା ବି ମତେ ଘର ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗେ। ଯେପରିକି ଭାତ ଡାଲି ଆଳୁ ଭର୍ତ୍ତା ଏବଂ ଚିକେନ୍। ଆଉ ଘରର ବହୁତ ଆଳୁ ବେସନ ଆଳୁ ତରକାରୀ ଏବଂ ସୋୟାବିନ୍ ତରକାରୀ ଏସବୁ ଜିନିଷ ମତେ ବହୁତ ଭଲ ଲାଗେ। ବାହାରେ ମୁଁ କୌଣସି ପ୍ରକାରେ କେଉଁଠାରେ ବି ବାହାରେ ଖାଏ ନାହିଁ ବାହାର ଖାଇବାଟା ବି ଏତେ ମତେ ବହୁତ ଭଲ ବି ମଧ୍ୟ ଲାଗେ ନାହିଁ। ବାହାରେ ଆ ଯେବେବି ଆମ ଘର ଲୋକ କୁହନ୍ତି ବାହାରେ ଖାଇବା ପାଇଁ ମୁଁ ମଧ୍ୟ ବି ବାହାରେ ଖାଏ ନାହିଁ ପ୍ରାୟତଃ ବାହାରେ ଖାଇବା। ଜିନିଷ ମୋର ପ୍ରାୟ ଚୁପ୍ ରହିଥାଏ ଏବଂ ମମ ରହିଥାଏ। ହଁ ଏଇ ସବୁ ଜିନିଷ ମୋର ବାହାରେ ଖାଇବା ରହିଥାଏ। ଆଉ ଆପଣଙ୍କ କଣ ଖାଇବାକୁ ସବୁ ଭଲ ଲାଗ?
ମୋତେ ଘର ତିଆରି ଖାଦ୍ୟ ମଧ୍ୟ ସେ ଚିକେନ ବହୁତ ଭଲ ଲାଗେ ଆଉ ବାହାର ଖାଇବା ହେଲେ ବାହାର ଖାଇବା ମୋ ପନିର ପକୋଡ଼ା, ଛତୁ ପକୋଡ଼ା, ଚାଉମିିନ ଏଇ ଖାଦ୍ୟ ମୋର ବାହାରେ ବହୁତ ପସନ୍ଦ ଟିକେ ଖାଇବାକୁ ଭଲ ଲାଗେ ଆଉ,
ହଁ। ଏଇ ସବୁ ଜିନିଷ ତାହେଲେ ଆପଣଙ୍କୁ ବହୁତ ଭଲ ଲାଗେ ନାଇଁ।
ହଁ ସାଙ୍ଗ ଏଇଗୁରା ଭ ଭଲ ଲାଗେ ଆଉ ସାଙ୍ଗ କଣ କେମିତି ଆପଣଙ୍କ ଜୀବନରେ ମାନେ ଚାକିରୀ ଫାକିରି କରି ଆଗକୁ କିଛି ଭାବିଛନ୍ତି ନା ଯୋଉଠି ଅଛନ୍ତି ସେତିକିରେ ରହିବେ ନା ଆଗକୁ ଚାକି ଚାକିରି କରି
ମୁଁ ତ ପ୍ରାୟ ଭାବିଛି ଚାକିରିୀ କରିବା ମୋ ପକ୍ଷେ ସମ୍ଭବର ନୁହେଁ। ପ୍ରାୟତଃ ମୋ ଦ୍ଵାରା ଚାକିରିୀ ହୋଇପାରିବେନି। ଏବଂ ମୁଁ କାହା ପାଖରେ ବି ମଧ୍ୟ ଯାଇଁକି ରହିପାରିବିନି। ମୁଁ ପ୍ରାୟ ଭାବୁଛି ଏଇ ବର୍ଷ ଠାରୁ ପ୍ରାୟ ମଧ୍ୟ ଚାଷ କରିବା ଲାଗି ଭାବୁଛି। ଚାଷ କଲେ ମଧ୍ୟ କ୍ଷତି ହୋଇଥାଏ କି ଲାଭ ହୋଇଥାଏ। ଏତି ଲାଭ ଜାରି ରହିଥାଏ। ମୁଁ ପ୍ରାୟତଃ ଭାବୁଛି ଆମ ଘର ପାଖରେ ମୋ ଦାଦା ଆଉ ଘର ପାଖର ଲୋକ ବହୁତ ମାତ୍ରାରେ ବାଇଗଣ ଭେଣ୍ଡି ପୋଟଳ ଏଇ ସବୁ ଜିନିଷ କଖାରୁ ବହୁ ମାତ୍ରାରେ ଜମିରେ କରିଛନ୍ତି। କରିକି ଗୋଟେ ଲୋକ ଦୁଇରୁୁ ଚାରି ଦି ଘୁଣ୍ଟ କରିଛନ୍ତି ଆଉ ଏଇ ସବୁ ଜିନିଷ କରିବି ବୋଲି ଭାବିଛି କି ଯଦି ବି ଏଇ ସବୁ ଜିନିଷ ରୁ କେବେ ବି ଲାଭ ବି ବହୁତ ମାତ୍ରାରେ ହେବ ପ୍ରାୟତଃ ମୁଁ ଭାବିଛି ଏକ ଦୋକାନ ପକାଇବି ଏ ସିମେଣ୍ଟ ଏବଂ ଗୁଡିର ଦୋକାନ ପକାଇ ବି ଭାବିଛି ଏଇ ସବୁ ସିମେଣ୍ଟ ଗୁଡିର ଦୋକାନ ପକାଇବା ଦ୍ଵାରା ମୋର ବହୁତ ଲାଭ ରହିବ କି କ୍ଷତି ରହିବ ଆପଣ ଟିକେ ମତାମତ ଦେବେ
ସାଙ୍ଗ ସିମେଣ୍ଟ ଆଉ ଦୋକାନ ପକେଇ ପକେଇବା ଦ୍ଵାରା ରଡ଼ ଦୋକାନ ମଧ୍ୟ ପକେଇବା ଦ୍ଵାରା ଆପଣଙ୍କର ବହୁତ ଲାଭ ରହିବ ଚାଷବାସ ଚାଷ କରିବା ସହିତ ଗାଁ ରେ ମଧ୍ୟ କିଛି ଗୋଟେ ସାଇଟ୍ ସଂସ୍ଥା ରହିଲେ ଲୋକମାନେ ଉପକୃତ ହେବେ ତା ସହିତ ଆପଣଙ୍କର ମଧ୍ୟ କିଛି ଲାଭ ହବ ଲୋକମାନୋନ ଦୂର ଦୂରରୁ ଯାଇଏ ଯୋଉ ଜିନିଷ ଆଣୁଥିଲେ ସେଟା ତ ଆପଣଙ୍କ ପାଖରୁ ପାଇବେ ଯେହେତୁ ତୁମ ପାଖରୁ ପାହିବେ ଲୋକମାନେ ତୁମର ତୁମେ ବି ମଧ୍ୟ ବାହାରୁ ଯେତିକି କମ ରେଟ ରୁ କିଣିକି ଆଣିବ ଗଁ ଗ ଗାଁ ରେ ମଧ୍ୟ ଆଉ ଟିକେ ତାକୁ ଅଧିକା ରେଟ ରେ ବିକି ପାରିବ ତ ସେଇଟା ଦି ଜଣଙ୍କର ଲାଭ ହବ ତୁମ ତୁମର ବିଜନେସ୍ ସହିତ ଓ ଯେହେତୁ ଲୋକ ଚାହୁଁଥିବେ କଣ ଦୂରକୁ ଯାଇଁକି ଏ ତେଲ ଖର୍ଚ୍ଚ ଦେଇକି ଏତେ ଦୂରରୁ ଆଣିବେ କାହିଁକି ଗାଁରେ ଜଣେ ଯଦି ବିଜ୍ ଗାଁରେ ଯଦି ଜଣେ ବ୍ୟବସାୟ କରୁଛି ତା ପାଖରୁ ନେଇକି ଗଲେ ସେମାନେ ଲାଭ ଦାୟକ ହେବେ ଦି ଜଣଙ୍କର ଲାଭ ରହିବ ତୁମର ମଧ୍ୟ ତା ଦେହରେ କିଛି ଲାଭ ରହିବ ଆଉ ତୁମେ ଯଦି କହୁଛ କରିବା ପାଇଁ ତାହେଲେ କର ମୁଁ ବି ମଧ୍ୟ ତୁମକୁ କିଛି ସାହାଯ୍ୟ କରିବି।
ମୁଁ ତ ଭାବିଛି ପ୍ରାୟ ତ ମୋର ବହୁତ ସାଙ୍ଗ ମାନଙ୍କୁ କିଛି କିଛିଟା ପଇସା ମାଗିବି ଏବଂ ମୋର ବାପାଙ୍କୁ ବି ମଧ୍ୟ ପଇସା ମାଗିବି। ମୁଁ ପ୍ରାୟତଃ ଯେତିକି ବି ପଇସା ରଖିଛି ପ୍ରାୟ କୋଡିଏ ରୁ ପଚିଶି ହଜାର ଟଙ୍କା ଏଠାରେ ବି ମଧ୍ୟ ଲଗାଇ ବି ଭାବିଛି ଲଗେଇବା ଦ୍ଵାରା ଆମର ପ୍ରାୟ ଗୋଟିଏ ଦୋକାନ ବି ବନାଇବି ଆମ ଘର ପାଖରୁ ପ୍ରାୟତଃ ପାଞ୍ଚ କିଲୋମିଟର ମଧ୍ୟରେ ଏ ଦୋକାନଟି ମଧ୍ୟ ଘର ବି କରିବା ଲାଗି ମୋ ପାଖରେ ବି ମଧ୍ୟ ଏତେ ପଇସା ବି ମଧ୍ୟ ନାହିଁ। ମୁଁ ଭାବିଛି ଭଡାଟିଆ ଘର ନେଇ ସାରିବା ପରେ ମୁଁ ଭାବିଛି ଏଇ ସବୁ ଜିନିଷ ଦୋକାନ ପକାଇବି ଦୋକାନରେ ଦେଖିବି ପ୍ରଉ ଆଗେ ବହୁ ମାତ୍ରାରେ ଜିନିଷ ବି ମଧ୍ୟ ଆଣିବିନି ବହୁତ କମ ଜିନିଷ ଆଣିବି ଦେଖିବି ମୋର କେଉଁ କେ ତେ କେମିତି କଣ ଦୋକାନ ଚାଲିବ। ଚାଲିବା ପରେ ମୁଁ ଭାବିଛି ବୋଉ ମାତ୍ରାରେ ସବୁ ଜିନିଷ ଆଣି ରଖିବି। ଆପଣଙ୍କ ମତାମତ କଣ ମାନେ ମୁଁ ବାହାରେ ଯାଇ କୋଉଠି କାମ କଲେ ଭଲ ହେବ କି ଏଇ ସବୁ ଜିନିଷ କାମ କଲେ ଭଲ ହବ।
ନାଇଁ ନାଇଁ ସାଙ୍ଗ ଆପଣ ଏଇ ଭିତରେ ଏ ଭିତରେ ଆପଣ ଆପଣ ଏ ଭି ଏ ପାଖରେ କରନ୍ତୁ। ଭଲ ହବ କାରଣ ନା ବାହାରକୁ ଯାଇଁକି କରିବା ଅପେକ୍ଷା ଭିତରେ କରିବା ମାନେ ଗାଁ ଭିତରେ କରିବା ବହୁତ ଭଲ ହବ।
ପ୍ରାୟତଃ ଆମ ଆମ ଗାଁରେ ପ୍ରାୟତଃ ପୋଟଳ କିଲୋ ଏବେ ଚାଳିଶ ଟଙ୍କା ଏବଂ ବାଇଗଣ କିଲୋ ମଧ୍ୟ ବି ତିରିଶ ଟଙ୍କା। ଏସବୁ ରୁ ଆଉ ଭେଣ୍ଡି କିଲୋ ମଧ୍ୟ କୋଡିଏ ଟଙ୍କା। ଏଇ ସବୁ ଜିନିଷ ଆମ ଗାଁ ରେ ବହୁତ
ତୁ ଆସେ।
ଅ ଅନ୍ ବହୁତ କମ୍ ରହିଛି ସାଙ୍ଗ ମୁଁ ଭାବିଛି ଆପଣଙ୍କୁ କିଛି ମାତ୍ରାରେ
ହଁ ଆପଣ ଯାହାବି ଭାବିଛନ୍ତି ସେଇଟା ବି ବହୁତ ଲାଭଦାୟକ ହବ ଆପଣଙ୍କ ଚିନ୍ତାରେ ବି ମାନେ ମୁଁ ଆ ଆପଣଙ୍କ ସ କଥାରେ ବି ମଧ୍ୟ ଏକମତ ଅଛି ଯାହାବି ଆପଣ ଭାବିଛନ୍ତି
ପ୍ରାୟତଃ ପ୍ରାୟତଃ ଆପଣଙ୍କ ପାଖ ଖରେ ମୋର ଗୋଟିଏ ସାନ ଭଉଣୀ ମଧ୍ୟ ଆପଣଙ୍କ ପାଖକୁ ଏବେ ଆସିଥିଲା। ଆଉ ସେ ସାନ ଭଉଣୀ ଏବେ ପ୍ରାୟତଃ ତାଙ୍କର ଅଁ ପ୍ଲସ୍ ଥ୍ରୀ ପାଠ ପଢା ସରିଲା। ଆଉ ସିଏ ଏବେ କଣ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ମତାମତ ଟିକେ ଦେ ବେ ସିଏ ଆପଣ ତାଙ୍କ ସହିତ ବି କଥା ବି ମଧ୍ୟ ହେଇଥିବେ। ଆପଣଙ୍କ ଆପଣ ସେଇ ସାନ ଭଉଣୀ କଣ ପଢିବେ ଏବଂ ଆପଣଙ୍କ ପାଖରେ ଆଉ ଗୋଟିଏ ଭଉଣୀ ବି ମଧ୍ୟ ଅଛନ୍ତି। ସିଏ ଆଜି ବହୁତ ମାତ୍ରାରେ ବି ରାଗିଥିଲେ ମତେ କୁଆଡେ ତାଙ୍କର ମମ୍ ମାମା ଫୋନ କରି କହୁଥିଲେ। ଏସବୁ ବିଷୟରେ ଆପଣଙ୍କ ମତାମତ ଟିକେ ଦିଅନ୍ତୁ।
ମୋର ମତାମତ ହେଲା ଏୟା କି ତାଙ୍କର ମୋ ସାନ ଭଉଣୀରେ ଏବେ ସରିଲା ଗ୍ରା ପ୍ଲସ୍ ଥ୍ରୀ ପାଠ ପଢ଼ା ସରିଲା। ଯେହେତୁ ତାର ପ୍ଲସ୍ ଥ୍ରୀ ପାଠ ପଢ଼ା ସରିଲା। ସେତେବେଳ ତା ମାନେ ତା ଜୀବନରେ ଆଗକୁ ବଢ଼ିବା ପାଇଁ ସିଏ ଆଉ ଟିକେ ପଢିବା ପାଇଁ ଚାହୁଁଚି। ଏଇଟା
ତ ଆଗକୁ ସେ ପାଠ ପଢ଼ିବା ପାଇଁ ଚାହୁଁଚି ତ ମୁଁ ଚାହୁଁଚି କି ସେ ଯାହା ପଢ଼ିବା ପାଇଁ ଚାହୁଁଚି ସେ ଆଗକୁ ବଢୁ ସେ କହୁଚି କି ସେ ବର୍ ର୍ତ୍ତମାନ କରିବ ହୁଁ ନର୍ସିଂ କରିବ କହୁଥିଲା। ନର୍ସ ହବା ପାଇଁ ଚାହୁଁଥିଲା। ତ ବାବା ମା ବି ଚାହୁଁଚନ୍ତି କି ସେ ନର୍ସ କରି ଆଗକୁ ନର୍ସିଂ କରି ଆଗକୁ ଯାଉ। ତ ସେଥିଲାଗି ମୁଁ ବି ତା ସହିତ ଅଛି। ସେ ଯାହା ଚାହୁଁଚି ସହମତ ଅଛି।
ସେଠି ବି ମଧ୍ୟ ମୋର ଆଉ ଗୋଟିଏ ବି ଭଉଣୀ ଅଛି। ଯିଏ କିି ତାଙ୍କ ନାମ ଅ ମିଠି। ସିଏ ବି ଏବେ ପ୍ଲସ ଟୁ ବି ମଧ୍ୟ ପାସ୍ କରିଚନ୍ତି ସିଏ ଏବେ କଣ ପାଠ ପଢିବା ପାଇଁ ଚାହୁଁଚନ୍ତି।
ସିଏ ଚାହୁଁଚନ୍ତି ଏବେ ସିଏ କହୁଚନ୍ତି କି ମୁଁ ଉଁ ସେ ଚାହୁଁଥିଲେ କି ପ୍ଲସ୍ ଥ୍ରୀ କରିବା ପାଇଁ ପ୍ଲସ୍ ଥ୍ରୀ କରିକି ସେ ତା ସହିତ ଏବେ ଯୋଉ ସରକାରୀ ଚାକିରି ସବୁ ବାହାରୁଚି ସରକାରୀ ଚା କିରୀର ସୁଯୋଗ ନେଇ ଆଗକୁ ବଢିବା ପାଇଁ।
ଆଉ ଆପଣଙ୍କର ଯୋଉ ବଡ ଭଉଣୀ ଆପଣଙ୍କ ପାଖରେ ଥିଲେ। ଓ ସିଏ କଣ ଆଜି ପ୍ରାୟତଃ ଆମିଷ ଭୋଜନ ନ କରିବା ପାଇଁ ଏ ଘରେ ଆମିଷ ହେଇଥିବାରୁ ଦୁଇ ଭଉଣୀ ଖାଇଲେ। ସିଏ ତାଙ୍କ ପାଇଁ ସାଧା ଆ ବ ଭୋଜନ ବହୁତ ଭଲ ଭୋଜନ ନ ହେଇଥିବାର ସେ ବହୁତ ରାଗିଚନ୍ତି। ଆଉ ସେ ରାଗିବେ। ତାଙ୍କ ରାଗ ଏବେ ଥଣ୍ଡା ହେଲାଣି କି? ତାଙ୍କ ରାଗ ଏବେ ଜାରି ରହିଚି ଏସବୁ ବିଷୟରେ ଆପଣ ଟିକେ ମତେ ଜଣାଇବେ।
ବନ୍ଧୁ ଏବେ ଏବେ ତାଙ୍କ ରାଗ ଟିକେ ଥଣ୍ଡା ହେଇଯାଇଚି। ଯେତେବେଳେ ସେ ଖାଇବା ପାଖରେ ବସିଥିଲେ ମୋ ଭଉଣୀ ତାଙ୍କ ମା କଣ କଲେ ମୋ ଦାଦାଙ୍କୁ ଭଉଣୀ ସେ କଣ କଲେ ତାଙ୍କ ମାଆ ତାଙ୍କ ଉପରେ ଟିକିଏ ରାଗିକି ରାଗିଗଲେ ଯେହେତୁ ସେ ଖାଇବା ପାଖରେ ବସିଥିଲେ ତାଙ୍କ ମା ରାଗିଗଲା ଦ୍ଵାରା ସିଏ ଖାଇବା ପାଖରୁ ଉଠିିନଥିଲେ। ଖାଇବା ଖାଇକି ଉଠିକି ରାଗିକି ବସି ମନ ଦୁଃଖ କରି କାନ୍ଦୁଥିଲେ। ତ ସେ ଚାହୁଁଚନ୍ତି ଟିକେ ଇଁ ଖାଇଲା ଖାଇ ପିଇକି ଟିକେ ଆଉ ଟିକେ ମୋଟାସୋଟା ହବା ପାଇଁ। ଆଉ ତାଙ୍କ ସେ ଯେଉଁ ଜିଦି ରାଗ ସେ ତା ଖାଇ ପିିଇକି ଆଉ ମୋଟା ହେଇପାରୁନାହାନ୍ତି। ତାଙ୍କ କହିବାର ଆଗକୁ ବାହାଘର ପ୍ରସ୍ତାବ ଆସୁଚି। ତ ସେଥି ସେଥିଲାଗି ସମସ୍ତେ ଚାହୁଁଚନ୍ତି ସିଏ ଆଉ ଟିକେଏ ଖାଇ ପିଇ ମୋଟା ହେଇଯାଆନ୍ତୁ।
ସିଏ ତ ପ୍ରାୟତଃ ଆପଣଙ୍କ ପାଖରେ ଏବେ ଅଛନ୍ତି କି ନାହାନ୍ତି ଆପଣ ମତାମତ ଟିକେ ଦେବେ।
ନାଇଁ ସାଙ୍ଗ ସିଏ ବି ମୋ ଠାରୁ ଟିକେ ବହୁତ ଦୂରରେ ଅଛନ୍ତି। ସେ ଶୋଇବାକୁ ବୋଧେ ଗଲେଣି। କାରଣ ନା ସେ ବହୁତ ଟିକେ ମନ ଦୁଃଖରେ ଥିଲେ। ତ ମୁଁ ଚାହିଁଲେ ତାଙ୍କୁ ଟିକେ ବୁଝେଇବିି ଗଲେ ଆଉ ଟିକେ ଛାଡ଼ିକି। ଆପଣଙ୍କ ସହିତ କଥା ହେଇ ସାରିଲା ପରେ ମୁଁ ତାଙ୍କୁ ଯାଇ ବୁଝେଇବି କଣ ଅସୁବିଧା ସୁବିଧା ହେଇଚି ତାଙ୍କଠାରୁ ମୁଁ ଜାଣିବି।
ଆଜ୍ଞା ଠିକ୍ ଅଛି ବନ୍ଧୁ। ଆଉ ମୋର ଏବେ ଟିକେ କାମ ଅଛି ଆସୁଚି ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ ବନ୍ଧୁ।